ହିକ
ହ୍ୟାଲୋ।
ହ୍ୟାଲୋ। ପ୍ରଣାମ ଭାଇ।
ହ୍ୟାଲୋ।
ହ୍ୟାଲୋ।
ଭାଇ ନମସ୍କାର।
ଶୁଭୁଛି। ନମସ୍କାର, ଭାଇ। ନମସ୍କାର। ଆଉ ଭଲ ଅଛନ୍ତି।
ଆଜ୍ଞା। ଭଲ ଅଛି ଭାଇ। ଆପଣ
ହଁ ଭାଇ, ଭଲ ଅଛି। ଭଲ ଅଛି। ଆଉ କଣ ଖବର? କଣ ଖାଇଲେଣି?
ଉଁ ଭାତ ଖାଇଥିଲି। ଆଉ ତ, ଏମିତି ତରକାରୀ ହେଇଥିଲା ଖାଇଥିଲି ଆଉ। ଆପଣ
ହଁ, ଆଜି ବୁଧବାରଟା ଥିଲା ତ। ଆଇଁଷ ଟିକେ ହେଇଥିଲା ଆଉ।
ଆଚ୍ଛା।
ହୁଁ ହୁଁ। ଅଛି ଭାଇ। ଇଏ ବର୍ଷା ପାଗ ହେତୁ ତ କୁଆଡେ ଯାଇ ହଉନି। ରୁମ ରେ ହିଁ ଅଛି। ଆଉ ଆପଣ କଣ କରୁଚନ୍ତି? ଆପଣଙ୍କ ପଟେ ପାଣିପାଗ କେମିତି?
ଏପଟେ ତ ବର୍ଷା ହଉଥିଲା। ରାତି ସାରା ବର୍ଷା ହେଇଛି କାଲି। ଆଉ
ହଁ ହଁ ହଁ।
ଦ ଦଶଟା ଏଗାରଟା ଯାଏ କାଲି ବର୍ଷା ହେଇଛି। କଣ କହିଲେ?
ଓହୋ ହଁ ହଁ ହଁ ବର୍ତ୍ତମାନ ଆ ପାଗ କେମତି ମେଘୁଆ କରିଛି ନା ଖରା?
ନାଇଁ ମେଘୁଆ ମେଘୁଆ ପାଗ କରିଚି। ମେଘୁଆ ପାଗ କରିଚି ଆଉ ବର୍ଷା ଟିକେ ଟିକେ ହଉଚି।
ହଁ ହଁ ହଁ ହଁ। ଆଉ ଏଇ ଋତୁଟାରେ ତ ପଣସ ଫଣସ ପାଚେ ଆଉ ପାଚି ପଣସ ପାଚିଲାଣି କି?
ନା ଏପଟେ ତ ଏପଟେ ମୁଁ ତ କାଇଁ ଦେଖୁନି ପଣସ ଗଛ।
ହଁ ହଁ ହଁ ହଁ ହଁ ଆପଣଙ୍କ ପଟେ ତାହେଲେ ପଣସ ଗ ଛର ଅଭାବ ଅଛି। ହୋଉ ହୋଉ ହୋଉ। ହଉ ଆସନ୍ତୁ ତାହେଲେ ଆମ ହଁ ଘରେ ସମସ୍ତେ ଭଲ ଅଛନ୍ତି ଆସନ୍ତୁ ତାହେଲେ ଆମ
ଆଉ
ଗ୍ରାମ ଆଡ଼େ ଆପଣଙ୍କୁ ଆମେ ପଣସର ସ୍ୱାଦଟା ଚଖେଇଦୋବୁ।
ବିଲକୁଲ ଯିବା ଆଉ।
ହଁ ନିଶ୍ଚୟ ନିଶ୍ଚୟ ହଉ ଆସନ୍ତୁ ଆପଣଙ୍କର ଏଯୋଉ ସ ପରକ ଏବେ ଗଢ଼ି ଉଠିଲା ଆପଣ ଆସନ୍ତୁ କେତେବେଳେ ଆମ ଗ୍ରାମ ଆଡ଼େ। ଭ୍ରମଣରେ। ଆପଣଙ୍କୁ ନିଶ୍ଚୟ ଆମେ ସେଇ ପଣସର ସ୍ଵାଦ ଏଇ ସ ଋତୁଟାରେ ଚଖେଇଦୋବୁ।
ହଁ ଆପ ଆପଣଙ୍କ ଭାଇ କଣ କରନ୍ତି?
ମୋର ବର୍ତ୍ତମାନେ ଯୁକ୍ତ ଦୁଇ ଶେଷ ହେଲାଣି। ସମାପ୍ତ ତ ପୁରା ସମ୍ପୂର୍ଣ୍ଣ ଭାବେ ସମାପ୍ତ ହେଲାଣି ଅଛି ବର୍ ତମାନ ହୁଁ। ପାଠ ପଢ଼ାପଢ଼ି ଚାଲିଚି ଚାକିରିର ଅନୁସନ୍ଧାନରେ ଅଛି। ଆଉ ଆପଣ କଣ କରନ୍ତି? ଆପଣ କଣ କରନ୍ତି?
ଆପଣଙ୍କ ସ୍ୱରଟାକୁ ଟିକେ ନେଟୱାର୍କ ଜାଗାକୁ ଯାଆନ୍ତୁ ଆପଣଙ୍କର ସୋର କଟି କଟି ଆମ୍ଭ ନିକଟକୁ ପହଞ୍ଚୁଚି ଆପଣ ଟିକେ ଭଲ ନେ ୱାର ଜାଗାକୁ ଟିକେ ଯାଆନ୍ତୁ।
ହୁଁ ଭାଇ ଏଇପଟେ ନେଟୱାର୍କ ଏଇଭଳିଆ ହିଁ ଇସୁ।
ହଁ ହଁ ହଁ ବର୍ତ୍ତମାନ ଆପଣଙ୍କର ସୋରଟା ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ ଶୁଭୁଛି କୁହନ୍ତୁ କଣ କହୁଥିଲେ।
ହଁ ମୁଁ କହୁଥିଲି କି ମୁଁ ଯୁକ୍ତ ତିନି
କଣ କରନ୍ତି ଆପଣ? ହଁ ହଁ ହଁ ଯୁକ୍ତ ତିନି ବର୍ତ୍ତମାନ ଶେଷ ହଁ ହଁ। ହଁ ଏବେ କଣ କରିବେ ବୋଲି ହ ହ ହ ହୋଉ ହୋଉ ହୋଉ ହୋଉ। ଓହଁ ହଁ ହଁ ହୋଉ ତମର ସେଇ ପ୍ରଚେଷ୍ଟା ନିଶ୍ଚୟ ଦିନେ ତମକୁ ସେଇ ସଫଳତାରେ, ସଫଳତାର ଶୀର୍ଷରେ ପହଞ୍ଚେଇବ ବୋଲି ମୋର ଆଶା।
ଆଉ ଏମିତି ମନୋଜଗତ କି ପଢନ୍ତୁ, ହଁ। ବର୍ତ୍ତମାନ ପରୀକ୍ଷା ଦେଇକି ଆପଣ ଉତ୍ତୀର୍ଣ୍ଣ ହେଇକି, ସେଇ ପାଠ ପଢାରେ କାର୍ଯ୍ୟରତ ଅଛନ୍ତି, ନା ପରୀକ୍ଷା ଦେବେ?
ଶୁବିଲାନି।
ଆପଣ ସେଇ ପରୀକ୍ଷାଟା ଦେଇକି ଉତ୍ତୀର୍ଣ୍ଣ ହେଇକି କାର୍ଯ୍ୟରତ ଅଛନ୍ତି, ନା ସେଇ ପରୀକ୍ଷା ପାଇଁ ଆପଣ ପ୍ରସ୍ତୁତି କରୁଚନ୍ତି।
ମୋର ହେଇସାରିଚି, ମୁଁ ଏ ମାନେ ପ୍ରଥମ ବର୍ଷରେ ଅଛି।
ଓ ହୋ, ଓ ହୋ।
ହଁ।
କୋଉ କୁଁ
ଆପଣ ବି, ଆପଣ ବି ଭଲରେ ପଢ଼ାପଢ଼ି କରନ୍ତୁ, ଚାକି ଚାକିରି ଚାକିରି ବି ଜଲ୍ଦି କରୁ।
ହଁ ହଁ ସେଇ ସନ୍ଧାନରେ ତ ଅଛି ଭାଇ।
ହୁଁ, ପଢ଼ାପଢ଼ି କରନ୍ତୁ, ଆପଣଙ୍କର ବାପ୍ ପା ମା ଯୋଉଟା, ଆପ୍ ଆପଣଙ୍କ ପାଇଁ ସ୍ୱପ୍ନ ଦେଖିଚନ୍ତି, କି ଆପଣ ବି ଯୋଉଟା ସ୍ୱପ୍ନ ଦେଖିଚନ୍ତି, ତାକୁ ପୁରା କରନ୍ତୁ।
ନିଶ୍ଚୟ ନିଶ୍ଚୟ, ଆପଣଙ୍କର ଏଇ ସୁ ସୁତୁଣ୍ଡ ରୁ ସୁମୁଖରୁ, ମୁଁ ବହୁତ ସନ୍ତୁଷ୍ଟ, ଆପଣଙ୍କର ଏଇ ମନପସନ୍ଦ କଥା, ଆପଣଙ୍କର ଏଇ ଆଶ୍ଵାସନା, ମତେ ନିଶ୍ଚୟ ଦିନେ ଆଗକୁ ନବ ବୋଲି ମୁଁ ସେଇ ପ୍ରଚେଷ୍ଟା ଟା ଜାରି ରଖିବି।
ଧନ୍ୟବାଦ ଭାଇ, ଆପଣ ବି ମତେ ଉଁ ଉଁ, ସ ସହଯୋଗ କଲେ ଏଥିପାଇଁ। ସେଥି ପାଇଁ ଆପଣଙ୍କୁ ବି
ହୁଁ, ହଁ ଠିକ୍ ଅଛ, ହଉ ପଢନ୍ତୁ, ଆପଣ ତ ଏବେ ସେଇ ଶୀର୍ଷର ପାଖାପାଖି ପହଞ୍ଚିଲେଣି, ଏଣୁ ଦୃଢ ମନରେ ପ୍ରଚେଷ୍ଟା କରନ୍ତୁ, ନିଶ୍ଚୟ ସଫଳ ତା ମିିଳିବ, ହୁଁ। ଆଉ, ଆପଣଙ୍କର କୋଉ କଲେଜ ରେ ଏଇ ଅଧ୍ୟୟନ ଟା ହଉଚି? ଫୁଲବାଣୀ ଉଚ୍ଚ ଗଣଶିକ୍ଷା, କି କଳିଙ୍ଗିଆ? ବାଲିଗୁଡା।
ଶୁବିିଲା ନି।
କୋଉଠି ଆପଣ ଏଇ ଅଧ୍ୟୟନ କରୁଚନ୍ତି ଶଏଇ ପାଠ ବିଷୟରେ କୋଉଠି ଅଧ୍ୟୟନ କରୁଚନ୍ତି ଆପଣ?
ମୁଁ ଏଇ
ହାଲୋ ବାଲିଗୁଡା, ହଁ ହଁ ହଉ।
ଆଜ୍ଞା।
ହଉ ସେଇ ଚେଷ୍ଟା ଟା ରଖନ୍ତୁ, ଅନ୍ତେବାସୀ ଭାବରେ ଅଧ୍ୟୟନ କରୁଚନ୍ତି, ନା ଘରୋଇ ଯିବା ଆସିବା କରୁଚନ୍ତି।
ନାଇଁ ଅନ୍ତେକୁ ଆସିବା ପରେ।
ହଁ ହଉ ହ ହଁ ଆମର ପରିବ ପରିବାର ପରିବେଶରେ ତ ଏଇ ସବୁ ସମସ୍ୟାର ସମ୍ମୁଖୀନ ହବାକୁ ପଡ଼ୁଛି ଏଣୁ ଆମେ ଅନ୍ତେବାସୀର ସହାୟତା ନେଇକି ପଢିବା ଆମ
ଆଜ୍ଞା ବାହାରେ ରହିକି କି ବାହାରେ ରହିକି ପରିଶ୍ରମ କରିକି ପଢିବା ଟା ସେଇଟା ବହୁତ କଷ୍ଟ।
ହଁ ହଁ।
ପଇସା ସୁବିଧା ଅସୁବିଧା ରହୁଛି ଆଉ ଅନ୍ତେ ବାସିକି ରହିଲେ କିଛିଟା
ହଁ ହଁ ହଁ ସରକାରଙ୍କର ସୁବିଧା ରହୁଛି। ସେ ସୁବିଧାରେ ନିଜକୁ ନିୟୋଜିତ କରିକି ପାଠ ପଢିବା ହଉଛି ଆମର କର୍ତ୍ତବ୍ୟ। ବାହାରେ ରହିଲେ ବହୁତ ଜିନିଷ ଭାଇ ହଁ।
ଆପଣ ଭାଇ ଆ ଆର୍ମି ପାଇଁ ପ୍ରିପାରେସନ୍ ଆପଣ ଆର୍ମି ପାଇଁ ପ୍ରସ୍ତୁତି କରୁଛନ୍ତି କି।
ହଁ ହଁ ହଁ ସେଇ ପ୍ରସ୍ତୁତିରେ ଅଛି ମୁଁ। କି ପ୍ରସ୍ତୁତି ଟା ଚାଲିଚି। ହୁଁ ଦେଖୀଆ ଏଇ
ମୁଁ ବି ଦିନେ ଭା ମୁଁ ବି ଦିନେ ଭାଇ ସେଇ ଆର୍ମିର ପ୍ରସ୍ତୁତି କରୁଥିଲି।
ଓ ହଁ ହଁ ହଁ ହୋ ହୋଉ ତାହେଲେ ଅତି ଉତ୍ତମ। ଆଉ ଆପଣ କଣ ଭାବି କି ଏଇ ଯାହାବି ହୋଉ ବୋଲି ଏଇ ଜିନିଷ ଟା ଆପଣେଇଚନ୍ତି। ଠିକ ଏଇ ଜିନିଷଟା ହେଲା ନାହିଁ ତ ଏଇ ଜିନିଷଟା ହବ ବୋଲି ତାହେଲେ କଣ କରିଚନ୍ତି ସେଇ ସିଟି।
ମୋର ଅଶୁବି ମୋର ଅସୁବିଧା ଏଇଟା ହେଲା ଯେ ମୋର ଆର୍ମି ପାଇଁ ଆଉ ଗୋଟେ ସେଣ୍ଟିମିଟର ଆ ଉଚ୍ଚତା କମିଗଲା।
ଉଚ୍ଚତା ଟା କମିଗଲା
ହଁ ହେଲାନି ତ ମୁଁ ଏବେ ଆ ଓଡ଼ିଶା ଓଡ଼ିଶା ପୋଲିସ ପାଇଁ ପ୍ରସ୍ତୁତି କରୁଚି ତା ସଅ ଏପଟେ ଶିକ୍ଷକହବା ପାଇଁ ମଧ୍ୟ
ଅତି ଉତ୍ତମ ଅତି ଉତ୍ତମ ତୁମର ଏଇ ପ୍ରଚେଷ୍ଟା ନିଷ୍ ନିଶ୍ଚୟ ନିଶ୍ଚୟ ଏଇଟା ତମ କଥାବାର୍ତ୍ତାରୁ ମତେ ଜଣାପଡ଼ିଲାଣି ଆପଣ ନିଶ୍ଚୟ ଅତି ଶୀଘ୍ର ସଫଳତାର ଶୀର୍ଷରେ ପହଞ୍ଚିବେ। ପୁଣି ଜାରି ରଖନ୍ତୁ ନିଶ୍ଚୟ ପ୍ରଭୁ ଶିଷ ଜଗନ୍ନାଥ ତୁମକୁ ଉପରେ ଆଶୀର୍ବାଦ ତୁମର ସେଇ ହଁ ସେ ଶୀର୍ଷକୁ ଶୀର୍ଷରେ ପହଞ୍ଚିବା ପାଇଁ ନିଶ୍ଚୟ ଆଶୀର୍ବାଦ କରିବି।
ଆପଣ ଆପଣଙ୍କ ପଢ଼ାପଢ଼ି ଭଲ ଚାଲିଚି ନା।
ହଁ ପଢା ପଢି ଚାଲିଚି ଟିକେ ଅସୁବିଧା ଏଇତ ଆମର ଜୀବନ ଆଉ ପଇସାର ତ ସମସ୍ୟା ସମସ୍ତଙ୍କ ଭିତ ତରେ ଅଛି ଏଇ ପଇସାର ସମସ୍ୟା ଭିତରେ ମଧ୍ୟ ପାଠ ପଢା ଟା ଜାରି ଚାଲିଚି। ଦେଖାଯାଉ ପ୍ରଭୁ ଶ୍ରୀ ଜଗନ୍ନାଥ କୋଉଠିକି ନେଇକି ପହଁଞ୍ଚଉଚନ୍ତି। ଆମର ତ ଚେଷ୍ଟା ଅଛି ତା ଭିତରେ ପ୍ରଭୁଙ୍କର ଆସ ଶ୍ରୀ ବାଦ ପ୍ରଭୁଙ୍କର ସେଇ ଆହ୍ଵାନ ଟା ନିହାତି ଦରକାର ହଁ।
ହଁ ସଫଳତା ପାଇବାକୁ ହେଲେ
ନିଷ୍ଠା ପ୍ରତେଷ୍ଟା ହୁଁ।
ହଁ ସଫଳତା ପାଇବାକୁ ହେଲେ ପ୍ରଥମେ
ହୁଁ। ହୁଁ।
ସଫଳତା ପାଇପାରିବା।
ନିଶ୍ଚୟ ଭାଇ ନିଶ୍ଚୟ ଏଇଟା ସୁନିଶ୍ଚିନ୍ତର୍ ଆମ ଇ ଛା ତ୍ର ଜୀବନରେ ହଁ।
ଆଉ କେହି ବି ବିନାଶ
ତମରି।
ହଁ ବିନା ପରିଶ୍ରମରେ ନା କିଛି ଏ ଅସୁବିଧାର ସମ୍ମୁଖୀନ ନ କରିକି ସଫଳତା ହାସଲ କରିନାହାନ୍ତି ତ ଆମକୁ ସେଥିପାଇଁ ହୁଁ ଯେତ୍ ସାମ୍ନାରେ ଯେତେ ବି ଏଁ ସ୍ୱ ସୁବିଧା ଅସୁବିଧା ଆସିଲେ ତାକୁ ସା ହଁ ତାକୁ ସାମ୍ନା କରିକି ଆମକୁ
ହଁ ଆଗକୁ ଗତି କରିବାକୁ ପଡିବ ଆଗକୁ
ଯଦି ଆମେ ତାହା ଲେ ହାରାମ୍ ନିଯିବା ତାହେଲେ ଆମ ପରିଶ୍ରମ କିଛି ମହତ୍ୱ ରହିବନି। ଆଉ ଆମେ ଭବିଷ୍ୟତରେ ଉଁ ସଫଳତା ବି ହେଇପାରିବାନି।
ହୁଁ ହଉ। ମୁଁ ଏଇଥିରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଡାକିକି ବିରାମ ନେଉଚି। ପୁଣି କଥାବାର୍ତା ହେବା ଜୟ ଜଗନ୍ନାଥ।